ହ୍ୟାଲୋ।
ହିଲ୍ ହ୍ୟାଲୋ।
କଣ କରୁଛ।
ଏଇ ବସିଛି।
ଆଉ ଭଲ ସବୁ।
ହଁ ଭଲ ତମେ କଣ କରୁଛ।
ହଁ ମୁଁ ବି ବସିଛି ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ।
ହଁ ହଁ ସବୁ ଭଲ।
ଆଉ ତମର ଏଥର ରଜ ପାଳିଲ ନା ପାଳିନ।
ରଜ ବଢିଆ ହେଇଥିଲା ପୁରା।
ଆଉ କେମିତି କଣ ହେଇଥିଲା ଟିକେ କହୁନ।
ରଜ ଆମ ଗାଁରେ ଯୋଉ ରଜ ପ୍ରତିଯୋଗିତା ଏ ଏ ବର୍ଷ କରିଥିଲେ।
ହଁ।
ଆ କରିଥିଲେ ମୁରୁଜ ରଖିଥିଲେ ଗୋଟେ ଅପସନ ତାର। ବହୁତ ଝିଅ ପୁରା ପ ପକେଇଥିଲେ ସ୍ତ୍ରୀ ଲୋକ ବି ପକେଇଥିଲେ ଗୋଟେ ଝିଅଟେ ପୁରା ଫାଷ୍ଟ ହେଲା। ଭଲ ଡିଜାଇନ କରିଥିଲା ଗଛ ଫଛ କରିକିନା ଦୋଳି ଖେଳୁଥିବେ ଯୋଉ ଝିଅ ମାନେ ମୁରୁଜରେ କରିଥିଲା। କଲର କମ୍ବିନେସନ ବଢିଆ କରିଥିଲା ଫାଷ୍ଟ ହେଲା ସେ ଝିଅ ଟା। ଆଉ ଦୋଳି ତ ଚର୍କ୍ରି ଦୋଳି ରାମ ଦୋଳି। ପଟା ଦୋଳି ବାଉଁଶରେ ଯୋଉଟା କରନ୍ତି।
ହଁ।
ସେଗୁଡା ଭଲ କରିକି ସଜେଇଥିଲେ ଫୁଲରେ। ଆଉ ମାଇକ୍ ଫାଇକ୍ ବଜେଇଥିଲେ କବାଡି ପୁଅ ପିଲାଙ୍କ ପାଇଁ ଯୋଉ ଏଜେଡ୍‌ ଲୋକ ମାନଙ୍କ ପାଇଁ। କବାଡି ଗୋଟେ ରଖିଥିଲେ ଆଉ ତା ସହ ପୁଚି ଖେଳ ହଉଥିଲା। ଏଇଭଳିଆ ଆଉ ବଢିଆ ହେଇଥିଲା। ପିଠା ବି ସମସ୍ତେ ନେଇଥିଲେ ସେଠିକି ଭଲ ଭଲ ପିଠା ସବୁ ନେଇଥିଲେ ଖାଇବା ପାଇଁ ଏକାଠି କରିକିନା। ପୋଡପିଠା ଆସିଥିଲା ଦଶ ପ୍ରକାର ଖଣ୍ଡେ ପୁରା। ଆଉ ଘରେ ଛୁଆଙ୍କର ଡ୍ରେସ ଫ୍ରେସ୍ ସବୁ ହେଇଥିଲା ଆଉ।
ମାନି ଦେଖୁଥା ଫୁଣି ଆଉ ତାହେଲେ ଭଲରେ ତାହଲେ ଏ ବର୍ଷ ପାଳିଛ।
ହୁଁ ତମର କେମିତି କଣ ହେଲା।
ହଁ ଆମର ବି ଏବ ବର୍ଷ ବହୁତ୍ ଧୁମ୍ ଧାମ୍ ରେ ପାଳିଚନ୍ତି ରଜ ଆମ ଗାଁ ରେ ଆମ ଗାଁରେ ତ ଆମର ପାଳିଛୁ ଆମ ଗାଁରେ ବି ପାଳିଛୁ ତାପରେ ଆମ ପାଖ ଆଖ ଗାଁ ଲୋକ ଲୋକ ବି ଆସିଥିଲେ ଦେଖିବା ପାଇଁ।
ହଁ।
ଏକ କ ଯୋଉ ଗୋଟେ ବଡ ପଡିଆରେ ଆ ସେଇ ରଜ ମାନେ ରଜ ତିନି ଦିନ୍ ସାରା ପାଇଁ ଆମର ଯୋଉ ଦୋଳି ପଡିଥିଲା। ବହୁତ୍ ପ୍ରକାର ର ଦୋଳି ପଡି ଥିଲା ଯେମିତି ଯୋଉ ହଉ ପଟା ଦୋଳି ତାପରେ ବାଉଁଶ ଯୋଉ ବାଉଁଶ ଦେଇକି ଯୋଉ କରନ୍ତି ଯୋଉ ଗୋଟେ ଯୋଉ ଡଙ୍ଗା ଦୋଳି କୁହନ୍ତି ତାପରେ। ଚକ୍ରି ଯୋଉ ଚକ୍ରି ଦୋଳି ବି ପଡିଥିଲା ତାପରେ ଛୋଟ ଛୁଆଙ୍କର ବେଲୁନ ଦୋଳି। ତାପରେ ଯୋଉ ଭିତରେ ପଶିକି ଯୋଉ ଜମ୍ପିଙ୍ଗ ଦୋଳି ଯୋଉ ଖେଳନ୍ତି ଜାଲି ହେଇଥିବ। ଡେଇଁକା ଡେଇଁକା ଖେଳିବେ ସେ ଦୋଳି ବି ପଡିଥିଲା ତାପରେ। କାର୍ ଦୋଳି ବି ପଡିଥିଲା ତାପରେ ବଡଲୋକଙ୍କ ପାଇଁ ବି ବହୁତ ପ୍ରକାରର। ଅ ମାନେ ରହିଥିଲା ପ୍ରତିଯୋଗିତା ଆମ ରଜ ତିନ ଦିନ ସେରା। ଅ ପ୍ରଥମଦିନ ତ ଥିଲା ଛୋଟ ଛୁଆଙ୍କ। ପାଇଁ ଇଁ ନାଚ ଗୀତର ପ୍ରୋଗ୍ରାମ ରହିଥିଲା ଆମର। ତାପରେ ସେକେଣ୍ଡ ଦିନ ଯୋଉ ପିଠାପଣା ଯୋଉ ସମସ୍ତେ ସବୁ ଝିଅ ଆଉ। ସ୍ତ୍ରୀ ଲୋକମାନେ ମିଶିକି। କିଏ ଭଲ ପିଠା ଶିଖିଛି ଆଉ କିଏ କେତେ ଭଲ ଟେଷ୍ଟ ବନଉଛି ମାନେ। ସେଇ ପିଠା ପ୍ରତିଯୋଗିତା ବି ଥିଲା ଆଉ ଲାଷ୍ଟ ଦିନ ଝୋଟି ମୁରୁଜ ମ୍ୟୁଜିକ୍। ଚେଆର ଛୁଆଙ୍କର ବାଟି ଚାମଚ ଖ ଖେଳ ତାପରେ ଦୌଡିଡ଼ିଆଁ ପୁଚି। ଏମିତି ବିଭିନ୍ନ ବିଭିନ୍ନ ପ୍ରକାରର ଖେଳଥିଲା ସେଥି ମଧ୍ୟରୁ ଯିଏ ପ୍ରଥମ ଦ୍ଵିତୀୟ ତୃତୀୟ ହେଲେ। ସେମାନଙ୍କୁ ପୁରସ୍କାର ଦିଆଗଲା ସେଇ ଲାଷ୍ଟ ଦିନ ଆମର। ଯୋଉ ଶେଷ ରଜ ସେଇଦିନ ତାଙ୍କୁ ପୁରସ୍କାର ଦିଆଗଲା। ତାପରେ ଆମେ ତ ଏଇ ରଜ ଉତ୍ସବ ଦେଖିବାପାଇଁ। ସଖାଳୁ କଣ କଲୁନା ଗାଧେଇ ସାରିକି ଘରେ ଆମର ଯାହାବି ସବୁ ପିଠାପଣା ହେଲା। ଆମର ପୋଡ ପିଠା ହେଇଥିଲା କା କାକରା ପିଠା ଆରିସା ପିଠା। ତାପରେ ମଣ୍ଡା ପିଠା ଚକୁଳି ପିଠା ଅ। ଏମିତି ଦୁନିଆ ପ୍ର ମାନେ ସବୁ ପିଠା ହେଇଥିଲା। ଆମେ ଘରେ ସବୁ ଖାଇକି ତାପରେ ସେଇଠି ଯୋଉ ପିଠା ମାନେ ପ୍ରତିଯୋଗିତା ହେଇଥିଲା ଆମର ଯୋଉ ରଜ ଉତ୍ସବ। ସେଠିକି ଆମ ଘର ପରିବାରସାରା ସମସ୍ତେ ଯାଇଥିଲୁ ଦେଖିଲୁ। ଉଁ ସବୁ ଦେଖିକି ତାରେ ସେଠିକାର ପ୍ରତିଯୋଗିତା ଦେଖିକି ସବୁକିଛି ମାନେ ଅନୁଭବ କୁ ବହୁତ। ଖୁସି ଲାଗିଲା ଦେଖିକି ଏମିତି ଆସିଥିଲୁ ଆଉ।
ଆ ମେନେ ଜିନିଷଟା ଖାଇଛ ନା ନାଇଁ କହିଲ?
ରଜ ପାନ ତ?
ହଁ।
ହଁ ଖାଇଚି ବ।
ଆମେ ପୁରା ଖାଇଛୁ ବହୁତ ବଡ ବଡ କରିଦେଇଥିଲେ ପାଟିରେ ଜାଗା ହେଲାନି।
ହାଲୋ। ତାପରେ ଯୋଉ ଝୋଟି ମୁରୁଜ ଥିଲା ପ୍ରତିଯୋଗିତା ସେଥିରେ ବି ମୁଁ ଭାଗ ନେଇଥିଲି। ହେଲେ ମୁଁ କିଛି ହେଲିନି କିନ୍ତୁ ଭାଗ ନେଇଥିଲି ଆଉ ଚେଷ୍ଟା କରିଥିଲି ଭଲ କରିବା ପାଇଁ। ଆଉ ତାପରେ ଗୋଟେ ପ୍ରତିଯୋଗିତାରେ ଖାଲି ଭାଗ ନେବାଟା। ଅଁ ସେଇଟା ଆମ ବଡ କଥା ଏ ଯୋଉ ମୁଁ।
ହୁଅ ନ ହୁଅ କଣ ସବୁଥିରେ ଫାଷ୍ଟ ହବ। ନେଇଥିଲେ ଗୋଟେ ଭାଗ ନେଇଥିଲେ ଗୋଟେ ଏକ୍ସପେରିଏନ୍ସ ହବ।
ହଁ ମାନେ ଗୋଟେ ଖେଳରେ ଗୋଟେ ଭାଗ ନେବା ସେଇଟା ହଉଛି ବଡ କଥା।
ହୁଁ ହୁଁ ଆଉ ବସୁମତୀ ଗାଧୁଆ କେମିତି କଲ?
ତ କଥା ହେଇଯା।
ହାଲୋ। ବସୁମତୀ ଗାଧୁଆ କେମିତି କଲ?
ହଁ କୁ